ହ ହୁଁ ହଁ ସାଙ୍ଗ କଣ କରୁଥିଲ କୁହ ଆଉ ମୁଁ ଏ ପଦାରେ ଆସି ବସିଛି ବହୁତ ଭଲ ଥଣ୍ଡା ଥଣ୍ଡା ପବନ ଚାଲିଛି ତମେ କଣ କରୁଛ?
ଉଁ
ବର୍ଷା ହେଲାଣି। ହୋଉ ଆ ଆମ ଇଆଡେ ବି ହେଲାଣି ଠିପି ଠିପି ବର୍ଷା। ହେଲଣି
ଯା ହୋଉଉ।
ଆମ ଘର ପାଖା ପାଖି ସମସ୍ତେ ଲାଇନ ଅଛି ସେ ଆମ ଘରେ ଲାଇନ ନାହିଁ।
ଲାଇନ ନାଇଁ।
ନାଁ ଲାଇନ ବାଲାକୁ ଫୋନ କରୁଛନ୍ତି ଆସିବ ଲାଇନ ବାଲା ଆଉ କଣ ଆଉ ତମେ କଣ ରଜ ପାଇଁ ଡ୍ରେସ କିଣିଲ ନାଁ ନାଇଁ ।
କିଣି ଦେଇଛି ।
ଆଉ ଗୋଟେ ସାଙ୍ଗର କଥା କହିବି ସେ ଗୋଟେ ସାଙ୍ଗ ଅଛି ସେ କାଲି ମୋ ପାଖରୁ ମେହେନ୍ଦୀ ଲଗେଇବା ଆସ ଥିଲା ସେ କଣ କହୁଛି ଯାହା ସାଙ୍ଗରେ କଥା ହଉଛି ସେ କଣ କହୁଛି ନା କଣ କହୁଥିଲା କାହିବି ସେ କଣ କଣ କହୁଥିଲେ ସମସ୍ତଙ୍କୁ କହୁଛି ମୁଁ ବିରିୟାନୀ ଖାଇକି ଆସି ଦହି ପାପଡ଼, ସଲାଟ ଆଉ ଚିକେନ ଚିଲି, ଚି ଚନ ଆଉ ଆଇସ୍କ୍ରିମ, ଗୁପଚୁପ୍, ଚାଟ୍, ଏଇ ସବୁ ଯିଏ କଥା କହୁଛି ତା ସାଙ୍ଗରେ ଏମତି ଏମତି କଥା କହୁଛି।
ସେ ପୂରା ହାଫ ମେଣ୍ଟାଲ ଟା।
ଏ ସିଏ ଯାହା ସାଙ୍ଗରେ କଥା ହେଉଛି ସେଇ କଥାଟା କହୁଛି। ହଉ ଏ କଥା କହୁଛି ଏ ଏ ଏତିକି ଟାଇମ ହେଇଗଲା ସେତିକି ଟାଇମ ହେଇଗଲା ଆଉ ମୁଁ ମେହେନ୍ଦୀ ଲଗେ଼ଇବିନି ଏତେ ଲେଟ ହେଇଗଲା ସେ ସେ ସାଢେ ଦିଟାରେ ଆସି ବ୍ରାଇଡାଲ ମେହନ୍ଦି ଲଗେଇ ଲଗେଇକି ଗୋଟେ
ସେ ମତେ ମତେ କାଲି କଲ କରି କଥା କହିଲା କେମିତି କହିଲା। ମୁଁ କହିଲି କଣ ମୁଁ କହିଲି କଣ ଖାଇଥିଲୁ। କହିଲା ବିରିୟାନୀ। ପାମ୍ପଡ଼ ସାଲାଟ କ୍ଷିରୀ ଆଇସ୍କ୍ରିମ ଗୁପଚୁପ ସବୁ ଖାଇଥିଲି।
ଇସ୍ ଇଏ କଥା ଟା ସମସ୍ତଙ୍କୁ କହିଛି ।ମୋ ମା କହିଲେ ତୋ ବିରିୟାନୀ ଟା ପାଚିବନି ମୋ ମା କହୁଛି ହେ ମୁଁ ଗୋଟେ ଗୋଟେ ଭାଉ ଯୋଟ ଅଛନ୍ତି ମତେ ଖାଲି ନଜର କରିଦଉଛନ୍ତି ଏମିତି ସେମିତି ସେ କହୁଛି ।ମା କହିଲେ ପାଚିବନି ଖାଦ୍ୟ ତୋର। ଏମିତି ଏମିତି କହୁଛି ମା ଙ୍କୁ। ଙ୍କୁ।
ହାପ ମେଣ୍ଟଲଟା ପୁରା।
ପାରିବନି ସିଏ ବହୁତ ପାଗଳ ଅଛି।ସେ ସମସ୍ତଙ୍କ ସମସ୍ତ କଣ କଣ କରୁଛନ୍ତି ତାକୁ ମୁଁ କହିଲି ତୁ ସିଲେଇ କାହିଁକି ଶିଖି ନଉନୁ। ସେ କହିଲା ହେ ମୁଁ ବହୁତ କୋଢିଆ‌ ମୁଁ ସିଲେଇ ସିଖି ସିକିବିନି ମୁଁ ଡ୍ରେସ କାଞ୍ଚିଦବି ମୁଁ ଶୁଖେଇବିନି ମୁଁ ଖାଦ୍ୟ ତିଆରି କରିଦେବି ଖୋଇବିନି ଏମିତି ଏମିତି କହୁଛି ।ଆଉ କହିଲି ମୁଁ ମେ ହେନ୍ଦୀ ଲଗେଇବା ଶିକି ଖିବିନି ଆ ମତେ ମୁଁ ବହୁତ କୋଢିଆ। ଆଉ ତାର ଭଉଣୀ ଫୋନ କରିଥିଲା ସେ କହିଲା ଆସେ ଛୁଆକୁ ନେଇକି ବସିବୁ ।ସେ କହିଲା ମୁଁ ଜମା ବି ଯିବିନି ତ ଖାଲି ଛୁଆ ଛୁଆ ମୁଁ ମେହେନ୍ଦୀ ଲଗଉଛି ଖାଲି ଛୁଆ ଛୁଆ ହେଉଛନ୍ତି।
ତାକୁ ଡିଷ୍ଟବ ହେଇଯାଉଛି।
ହଁ ତାକୁ ବିଷ ଚଢି ଯାଉଛି ପୁରା ଏ ବର୍ଷ ବହୁତ ଜୋରରୁ ହେଲାଣି। ତମେ ବି କହୁଛ ମୁଁ ବି କହୁଛି ବର୍ଷ ବହୁତ ଜୋରରୁ ହେଲାଣି। ଏବେ ବହୁତ ଥଣ୍ଡା ଥଣ୍ଡା ଲାଗିବ ଆଉ କଣ? ଏଇ ବହୁତ ମଜା ଲାଗିବ ଲାଗିବ ଆଉ ତମେ କିଛି ଚଲେଇବା ଶିଖିଛ ସ୍କୁଟି ସ୍କୁଟିଆଉ ଲୁନା।
ହ ମୁ ସବୁ। ିକିଆଛି ଆ ତ ବି ସେଠି ଯାଇଛି ତମକୁ ନେଇକି ବସେଇକି ବୁଲେଇବି ହଁ ଶିଖି ଶିଖି ଯାଇଛିପା ତମକୁ ନେଇକି ବୁଲେଇବି ରଜ ଦିନ ଯିବା ଅଟରେ ବସିକି ବୁଲିବା।
ହଁ ହଁ ତୋ ଅଟରେ ମାନେ ଆମେ ଭଲ ସେ ପଢେଇ ଆସିବା ତ ଘରକୁ ଆ କ ହାତ ଗୋଡ ସବୁ ସଲାମତ ରହିବ ତ
ରାଇବ
ଉ ନହେଲେ ମୁଁ ତ ଗଲି
ଆସ ଭ ୂଜାର ସୀତା ବଡ କିଏ
ଆଉ ଟିକେ ସବ ସବୁ କଥା ସବୁ ଶୁଭୁଛି ତ ଆମେ ଟିକେ ଅଲଗା ଜାଗାକୁ ଯାଅ
ଛି ତ ସେଇଥିପାଇଁ ଟିକେ ଇଏ ହେଇଯାଉଛି।
ହଁ।
ହଁ ହେଇ ଯାଇଥାନ୍ତା ରାତିରେ ହଉଛି ଏା ପରଳପରାା ମ
ରହୁଛ ଆମଁ କଣ କରିବୁ ଆଉ
ହଁ ପା
ହୁଁ ଆଉ ତମେ କାଲି କଣ ଖାଇଥିଲ କୁହ
କାହିଲି ପା କାଲି ହଁ କାଲି ଭାତ ଡାଲି ଭଜା ଆମ୍ବ ସାଲାଡ ଖଟା ଚିକେନ ତରିକାରୀ
ତମ ଖାଇ ଆରେ ତମ ଘରେ ଏତେ ଜିନିଷ ସବୁ ତିଆରି କରୁଛନ୍ତି।
ଝୁନ କାଲି ଯାଇଥିଲି ପିଇସୀ ଘରକୁ।
ଓହୋ ପିଇସି ଘରକୁ ଯାଇଥିଲ ଏସେରେ ଏ କେତେବେଳେ ଥିଲ ଘରକୁ
ଯାାଇଁକି ଆସିଲି ସାଢେ ପାନସ୍ଟା।
ଉଁ ସାଢେ ପାନଷ୍ଟାରେ ଆସିଲ।
ହୁଁ ଭୋଉତ ଭଲ ଲାଗିଲା। ସେ ଖାଲି ଯାଇଥିଲି ଗପିଲି ଦିନ ମାନ ଇଆଡ଼େ ସିଆଡେ ବୁଲିଲି ସଙ୍ଗ ସାଙ୍ଗଙ୍କ ସହିତ ଗପିଲି ତାପରେ ପିଇସି ସହିତ ଟିକେ ଗପିଲି ତାପରେ ଗାଧେଇକି ଆସିକି ଶୋଇପଇଲି।
ଯାରେ ଯା ସୋଇ ପଡିଲ ଆଉ କଣ। ସିଏ ଯୋଉ ଆ ଆଉ ଗୋଟେ ମତେ
ହଉ କହିଲା।
ଆଉ ଏଇ ଯୋଉ ସେ ସାଙ୍ଗଟା ତେ ରା ରାତିରେ ମୁଁ ଏ ସେ ସାଙ୍ଗଟା କଲ କରିଥିଲା ସିଏ ମତେ କୋହୁଚି ଏ ମୁଁ ତମୁକୁ ଦେଖିଥିଲି ଏ ମୁଁ ତମୁକୁ ଦେଖିଚି ସେଣ୍ଟରରେ ଦେଖିଚି ମୁ କ ମୁଁ ତ ତମୁକୁ ଦେଖିଲି ଚିଣି ପାରିବିନି ନହେଲେ ତମେ ଯେବେ ମତେ ଦେଖିକି ଚିଣିଲେ ମତେ ଚିଣା ଦେବ। ମୁଁ ତମ ସହିତ ଟିକେ ଦେଖିବି ତମେ କେମିତି ଦେଖିବାକୁ ଟିକେ ଦେଖିବି ହେଁ। ସେ କହିଲା ହଁ ହଁ ମୁଁ ଦେଖିବି ମୁଁ ତମୁକୁ ଦେଖିଚି ତମେ ମୋ ଠାରୁ ପେନ୍ ନେଇକି ସାଇନ କରିଥିଲ ମୁଁ ମୁଁ ମୋର ମନେ ପଡୁନି ଆ ଏମ୍-ଏମ୍ ଏମିତିଆ କି ଛାଡିଦେଲି ସେ କୋଉଚି ହଁ ହଁ ମୁଁ ତମକୁ ଦେଖି ହାଁ
କିଏ ଥିଲା ସିଏ? ଏ ମନେ ପଡୁନି ତ।
ନାଁ ଆମେ ତା ନାଁ ନାଁ ନାଁ ଟା ମନେ ପଡୁନି ମୁଁ ତାକୁ ଦେଖି ଖିଚି। ମୁଁ ମ ମାନେ ମୁଁ ଖିନି ସେ ମତେ କହିଥିଲା ନାଟା ଭୁଲି ଚି ଆଉ ସିଏ କଣ ମୁଁ ତମୁକୁ ଦେଖିଚି ମୁଁ ତମ ଚିଣି ନେବି। ଆଉ ମୁଁ କହିଲି ହଉ ଚିଣି ନେବ ତ ମୁଁ ତମୁ ଚିଣା ଦେବା ଆଉ କଣ।
ହଁ।
ଆଉ ଏତେ ଖରା ହୋଉଚି ଆମେ ତ ସେଣ୍ଟର ଯାଇପାରୁନା। ହଁ ଏତେ ଖରା ହେଇଚି ହ୍ୟାଲୋ
ହଁ ହଁ।
ତମେ କଣ କରୁଛ?
ଚାଲୁଛି ବା।
ଚାଲୁଛ ଏ ମୁଁ ବି ଚାଲି ଚାଲିକି ଘରେ କଥା ହଉଛି ମୁଁ ବି ପୁରା ବର୍ଷା ପଡିଲା ମୁଁ ଘରକୁ ପଡେ ଆସିଲି ଗ ଘର ଭିତରେ ବସିକି କଥା ହଉଚି।
ଏଇ ନେଟୱାର୍କ ନାହିଁ ବୋଲି ଚାଲୁଛି ଖାଲି ୟାଡେ ସ୍ୟଡେ ହଉଛି। ଆନନ୍ଦାି ତମ ଘରେ ଏବେ ମିଟିଂ ଚାଲିବ। ଆମ ଘରେ ମିଟିଂ ଚାଲୁଛି। ଏବେ ବର୍ଷା ହଉଛି କାହାର କିଛି କାମ ନାହିଁ ସମସ୍ତେ ବସିକି ମିଟିଂ କରିବେ।
କଣ ତମେ ପିସି ମିଶି ଆସି ନ୍ତି କି?
ନାଇଁ ନାଇଁ
ସେ ଘର ପାଖ ଲୋକ ସବୁ ଥିଲେ।
ହଁ। ଆ ାଦବ ହ ନୟ
ହଁ ଆଉ ତମେ ଟିକେ ଟିକେ ଭଲ ଜାଗାକୁ ବସ ଆଉ ତମ ଭଲ ଭୟସ ଟା ଟିକେ ଶୁଭିଲୁ ମୁଁ ତମ ସଙ୍ଗେ କଥା ହେବି ଆଉ କାହାର ଭୟସ ଶୁଭିଲେ ଭଲ ଲାଗିବନି।
ହଁ କୁହ?
ଆଉ ଆଉ ତମେ କଲେଜ ତ ଏବେ ଛୁଟି ଅଛି ରଜ ପାଇଁ କୋଉ ଡ୍ରେସ କିଣିଛ?
ପାଇଁ ଲହେଙ୍ଗା କିଣିଛି।
ହଉ ଲେହଙ୍ଗା ପିନ୍ଧିବା ଆଉ। କଣ?
ହଁ। ହୁଁ।
ବର୍ଷା ପଡୁଛି ରଜରେ
ହ
ଆ ମୁଁ ବି ଲେହେଙ୍ଗା ଆଣିଛି ମୁଁ ବି ଲେହେଙ୍ଗା ପିନ୍ଧିଦେବି।
ଲାହିଙ୍ଗ ଆଣିୁଛନ୍ତି ପିନ୍ଧିକି ଫଟୋ ଉଠେଇବା ଆଉ କଣ।
ହଁ ଆ ଆମର ଯବେ ଲେହେଙ୍ଗା ଦି ଜଣଙ୍କୁ ସେମ ହେଇଯିବ ତ।
ସେ ତ ଆହୁରି ଭଲ।
ହଁ, ଆମେ ଦି ଯଉ କହିବେ ଦିଟା ପୁଣି ଆସି, ଥିଲେ ଆଉ କଣ, ସେ ସେଣ୍ଟର ଯାଇଥିଲେ ଗୁପଚୁପ ଖାଇ, ସେ ଯୋ ସେଣ୍ଟର ଯାଇଥିଲେ ଗୁପଚୁପ୍ ଖାଇଲେ କେତେ ମଜା ଆସିଲା, ଆଜି ମେମ ଆମ ଘରକୁ ଆସିଥିଲେ ।
ହଁ । କଣ କହୁଥିଲେ?
ଆଉ ଡ୍ରେସ୍ ସେ ସିଲେଇ କରିବା ପାଇଁ ରଜ ପାଇଁ ମୋ ମାମ୍ ଆସିଲେ ଡ୍ରେସ ଦେଇକି ଗଲେ, ମମ୍ କହଲେ ମୁଁ କାଲି ଆସିକି ନେଇଯିବି ମୁଁ ର, ଜରେ ପିନ୍ଧିବି । ହଉ, ମୁଁ ସବୁ, ସବୁ କାମ କରିଦେବି, ମୋ ମା ସିଲେଇ କରିଦବ ଟିଏ। ସ ନିଅନା ଜମା ବି, ମ୍ୟାମ୍। କହିଲେ ହୋ ହଉ ଗୁଲ, ଏ ହଉ ହଉ ତମେ କରିଦବ ପ୍ଲିଜ! ପ୍ଲିଜ କରିଦବ ଏମିତି କହିଲେ ।
ଆଉ ମତେ ଟିକେ ଡାକିଲନି?
ହଁ ମାମ କହିଲେ ତମେ ଭଲ ଭାବରେ କଲେ, ମୁଁ ତମକୁ ଗୋଲାପ ଫୁଲ ଦେବି ମୁଁ, ହଉ ହଉ, ମୁଁ ଆମକୁ କରିଦବୁ ।
ଆରେ ମ ମତେ ଟିକେ ଡାକିଲନି ଆ ଆପରେ?
ଓ ମେମ ଆ, ଆସି, ଆସିଲେ ଟିକେ ସମୟ ମୁଁ ଭୁଲି ଯାଇଥିଲି ଯେ ଆଉଥରେ ଆସିବେ, କାଲି ଆସିବେ ମୁଁ ତମକୁ ଡାକିଲେ ତମେ ଆସି, ଚ
କେତେବେଳେ ଆସିବେ ମ୍ୟାାମ?
ଯେତେବେଳେ ମୁଁ ସେ ଆମ ମା, ଜଲଦି ଯେବେ ସିଲେଇ କରିଦେବେ, ମା ଜଲଦି ପଳେଇ ଆସିବେ ମ୍ୟାମ।
ଯଦି ବାରଟା ଭିତରେ ଆସିଲ ତ ଯାଇ ପାରିବିନି, ପଳିବି ମେସିନ ଶିଖିବା ପାଇଁ,
ନା ନା ବାରଟାରେ ବାର । ଟାରେ ନି, ଚାର୍ଟା ନହେଲେ ପାଞ୍ଚ । ଟା। ଅର୍ଧକ ହେଲେ ଛଅଟା
ହଁ ତାହେଲେ ଚଡିବ ।
ହଉ ଟିକେ ସମୟ ପାଇଁ ଦେଖିବାକୁ ପଳେଇ ଆଶିବ ମୁଁ ତମକୁ ନେଇକି ଛାଡ଼ି ଛାଡିକି ପଳେଇ ଆସିବି। ମେମ୍ ପାଇଁ ଥଣ୍ଡା ଆଣ ମେମ୍ ପାଇଁ ଥଣ୍ଡା ଆଣିଥିଲି ମେମ୍ ଟିଲା। ଆମ ଘର ପା ଆମ ଏଇ ଗାଁ ରେ ଗୋଟେ। ଗୋଟେ ବାହାଘର ଥିଲା ମୋ ସିଷ୍ଟର ସବୁ ଗଲେ।ଏ ସେଥିପାଇଁ ତାଙ୍କୁ ସେ ସଜବାଜ୍ ବାଜ କରିକି ମୋ ଘର ପାଖରେ ବସିଥିଲେ। ଭାଉ ଜ ମାନେ ଗଲେ ତାଙ୍କ ସହିତ ଗଲେ ମ୍ୟାମ୍ ଆସିଲେ ମ୍ୟାମ ଆସିକି ଦେଖିଲେ କଣ କହେ କହିଲେ କଣ ବସିଛନ୍ତି ଏ ସବୁରେ କିଏ କିଓ ତମେ ମା ଆମ ଏଇଥିରେ ଗୋଟେ ଗୋଟେ ଉ ରିସେପସନ ଅଛି ନା ସେଇଥିପାଇଁ ଆସି ସେ ବସିଛନ୍ତି ମ୍ୟାମ କହିଲେ ହଉ ହଉ ଆଉ ବଢିଆ ଲାଗୁଛନ୍ତି ମ୍ୟାମ କୁ ଆ ଇ ସେ ଯୋଉ ମୋ ଗୋଟେ ବଡ଼ ସାଙ୍ଗ ମୋ ଠୁ ବଡ଼ ସିଷ୍ଟର ଯିଏ ଡ୍ରେସ ପନ୍ଧିଥିଲା ସିଏ କହିଲା ମାମ କହିଲେ ସେ ତା ଡ୍ରେସ ଟା ବହୁତ ଭଲ ଲାଗୁଛି।ସିଏ ବି ଗୋଟେ ସାରାରା ଟାଇପ ର ପିନ୍ଧିଥିଲା। କିନ୍ତୁ ଫୁଲ ସ୍ଲିଭ ର ବଢିଆ ଲାଗୁଥିଲା ସେ ଡ୍ରେସ ଟା। ପରାନ୍ତ ଘରେ ସିଏ ମୁଣ୍ଡ କୁଣ୍ଡେଇ ଥିଲା ବଢିଆ ଲାଗୁଥିଲା ପରାନ୍ତ ବଢ଼ିଆ ମୁଣ୍ଡ କୁଣ୍ଡେଇଥିଲା।ମଜା ଆସୁଥିଲା ତାକୁ ଦେଖିକି କେତେ ସୁନ୍ଦର ଲାଗୁଥିଲା।ଆଉ ଗୋଟେ ସାନ ଯେ ସିଏ ଥିଲା କିଏ ଗୋ ଗୋଟେ ଜ୍ୟାକେଟ ବାଲା ପିନ୍ଧିଥିଲା। ସିଏ ବି ବହୁତ ଭଲ ଲାଗୁଥିଲା ତାଙ୍କୁ ପୋଜ୍ ଦଉଛି ମତେ ମୁଁ
ମୁଁ ଏଥ ଯିବି ମୁଁ ବି ଏଥର ଯିବି ମେକପ୍ ଫେ ଫେକପ ହେଇକି ପୁରା ଆସିବି ଆଉ।
ହଁ ଆସିଯିବ ମୁଁ ତମକୁ ମେକଅପ କରିଦେବି।
ନହେଲେ ମୋର କୁଆଡେ ଯିବା ତମକୁ ସାଙ୍ଗ ନେଇକି ପଳେଇବି।
ହଁ ହଁ ଆସିବ ମୁଁ ତମକୁ ହୁଁ ମେକଅପ କରିଦେବି ତମକୁ ମେହେନ୍ଦୀ ନଗେଇଦେବି ତମକୁ ଆପଣ ଯେବେ ଶାଢୀ ପିନ୍ଧିବା ମୁଁ ତମକୁ ଶାଢୀ ପିନ୍ଧେଇ ଦେବି। ଅହ କିଏ ଥଣ୍ଡା ଥଣ୍ଡା ପବନ ଆସୁଚି।
ଆମର ଏଠି ତ କାଇଁ ପବନ ଦଉନି।
ଅଁ ଆମ ଆମ ଏଠୀ ସେ ବିଲ ଅଛି ତମେ ଏଠି ସେ ବିଲ ନାହିଁ କେମିତି ଦେବ।
ସେଟା ବି ସତ କଥା, ତାହେଲେ ଆମ ଘଟାକୁ ନେଇକି ତମ ଘର ଛାତ ଉପରେ ରଖିଦବା ।
ଆଁ ଛାତ ଉପରେ କାହିଁ ରଖିବ, ତଳେ ରଖିବ ମୁଁ ତମକୁ ତ କେମିତି ଦେଖିବି?
ହଉ ତାଙ୍କ ଘର ଆଗରେ ରଖିଦବା ।
ହଁ, ଆମ ଘର ଆଗରେ ଗୋଟେ ଲୋକଙ୍କ ଘର ଅଛି ।
ତମ ତାଙ୍କ ଘର ମଝିରେ।
ସେ ଗୋଟେ ନାଲି ଅଛି ତା ଉପରେ ରଖିଦବ।
ହଁ ସେଟାକୁ ବନ୍ଦ କରିକି ତାରି ଉପରେ ରଖିଦବୁ।
ହଁ ହଁ ରଖିଦିଅ ତମର ମୋର ସବୁଦିନ ଦେଖା ହେବେ, ସାଙ୍ଗ ଖାଇବେ, ସାଙ୍ଗ ବୁଲିବେ, ସାଙ୍ଗ ପଢିବେ, ସାଙ୍ଗରେ କଥା ହେବେ, ଆଉ ଫୋନ ର କିଛି ଦରକାର ନାହିଁ ଆମେ ଦି ଜଣ ସାଙ୍ଗେ ସାଙ୍ଗେ କଥା ହେଇଯିବେ।
ଫୋନ କୁ ଭୁଲିଯିବା।
ହଁ ଆଉ ମୁଁ ଏଇ ସ୍କୁଟି ଚାଲିବା ଶିଖି ଯାଇଛି ତ ରଜ ଦିନ ତମେ ମତେ ଅଟୋ ରେ ବୁଲଉଛନ୍ କି ମୁଁ ତମକୁ ସ୍କୁଟି ରେ ବୁଲେଇଛି ଦେଖିବା ଆମେ ଦି ଜଣ କାହାକୁ ଠୁକିଦଲେ ଆମ ଦି ଜଣ ପଡି